ହ୍ୟାଲୋ।
ହଁ, ଲିଗେଇଚି।
ହଁ ଯୋଉ ସେଇଆ କଣ କହୁଥିଲି ସେତେବେଳେ ଲୋ? ଯୋଉ ଉଁ କଣ ପାଇଁ ଏଇ ସେ କଣ ପାଇଁ
ସେ କେତେ ଭାଇ? ସେ ଦି ଭାଇ।
ସେ ଦି ଭାଇ।
ଆଜ୍ଞା ତାଙ୍କର ଗୋଟେ ପୁଅ ଆମର ଗୋଟେ ପୁଅ।
ସେଇ ମାନେ ଶାଶୁଙ୍କ ନାଁରେ ରଖିଲେ ତ ଫିଟ୍ ଏୟା ହବ କି ମାନେ ଇଣ୍ଟ୍ରେଷ୍ଟ ଏକରେ କମ ମିଳିବ ଦୁଇରେ କଣ ହବ କହିଲୁ, ଯୋଉ ମାନେ ଭଲ ଶୁଭ ବି ମନାଯାଏ ଆଉ। ସବୁଦିନ ସେ ତ ଆଙ୍କ ନାଁରେ ରଖିବା ପାଇଁ ମାନେ ଦି ଜଣଆଙ୍କ ନାଁରେ, ଧର ଏଇଗୁଣା ତୋ ଶଶୁ ଶୁର ଯୋଉ ଜମିଟା କିଣିଲା, ସେ ଜମିଟା କାହା ନାଁରେ ରହିବ?
ଏବେ ଯୋଉଟା ଏବେ ସେଇ ଆଙ୍କ ଦି ଜଣଙ୍କ ନାଁରେ ରହିବ, ନହେଲେ ସିଏ କେକେଙ୍କୁୁ ହେଇଯାଇଚି ବୟସ।
ହୁଁ-ହୁଁ-ହୁଁ।
ଚୁଇନର ବି ଆମର ବିନା ମାନେ ଅଠର ବର୍ଷ ବିନା ବି ଜମି କରିହବ ନାଁରେ।
ଆଚ୍ଛା।
ହୁଁ ଅଛନ୍ତି ଚିହ୍ନା ପରିଚୟ ସିଏ କରିଦେବେ, ନହେଲେ ଚୁଇନ କେକେ ନାଁରେ ରହିବ।
ମୋ କହିବା କଥା, କେକେ ନାଁରେ ଚୁଇନ ନାଁରେ ରଖି ଦଉନାହାଁନ୍ତି?
ସେ ସେଇଆ କରିବ ବା, କେକେ ନାଁରେ ଆଉ ଚୁଇନ ନାଁରେ ମିଶିକି ରଖି
ଏଇ, କେକେର ଆଉ ଗୋଟେ ଭଉଣୀ ଅଛି କି?
ହୁଁ। ସିଏ ଆଉ ଜଣେ ଅଛନ୍ତି।
ଗୋଟେ କାମ କର, କେକେ ନାଁରେ ରଖିଦିଅ। ଅନାନୀ ନହେଲେ, ତା ଭଉଣୀ ଣୀ କଣ କରିବ କହିଲୁ, ଯୋଉ ତା ଭଉଣୀ ନହେଲେ ଭାଗ ବସେଇବ।
ହ ନା ଏବେ ଆମର ଆମର ଚିହ୍ନା ପରିଚୟ ଓକିଲ ଅଛନ୍ତି। ଆମ ମୋ ଜେଜେ ଯିଏ, ସିଏ ହଉଛନ୍ତି ଓକିଲ ସାନଜେଜ। ଏବେ ନୂଆ ରୁଲ ବାହାରିଲାଣିି କି ମାଆ ନାଁରେ ହଉ, କି ବାପା ନାଁରେ ହଉ, ଝିଅ ଟୋଟାଲି ଭାଗ ମାଗି ପାରିବେନି। ଯଦି ସେମାନେ ତାଙ୍କ ସ୍ଵ ଇଚ୍ଛା ଚାହିଁବେ, ଦେନ୍ ତାଙ୍କ ଝିଅ ନାଁରେ କରିପାରିବେ। ଏଇଟା ହଉଛି ହୁଁ।
ସତରେ ଏ-ଏଇଟା ଠିକ ମାନେ ସତରେ ତ?
ଆଜ୍ଞା।
ତାହେଲେ ହେଇଥିବ। ମୁଁ ବା
ଆଉ ସିଏ ବି ସେମତି କରିବେନି ଆ ସେ ଜାଣିଚନ୍ତି ଆଉ। ଆଉ ରହିଲା ସେକେଣ୍ଡ କଥା ଥା, ଏଇଥିପାଇଁ ଏ ଆଙ୍କ ଦିଗରେ ରହିଲା କି, ମୋର କିଏ ପିଇଶାଶୂ ହେବେ ପିଇସି
ହୁଁ-ହୁଁ-ହୁଁ।
ସିଏ ଜମିରୁ ପ୍ରପର୍ଟି ମାଗୁଥିଲେ ସେଇଥିପାଇଁ, ମୋ ଜେଜ ଦେଖିଲେ କି, ପୁଅମାନଙ୍କ ନାଁରେ କରିବା ଅପେକ୍ଷା ବୋହୂମାନଙ୍କ ନାଁରେ ଯଦି କରିଦେବି ଏମିତିରେ ତ ଭଲ, ସେମିତିରେ ଆଉ ସେମାନେ ମାଗିପାରିବେନି କିଏ। ଗୋଟେ ପିଇସୀ ସେଇଥି ସେଇଥିପାଇଁ ସିଏ ତାଙ୍କର ଚାଲାକ ପଡ଼ି ସିଏ ତାଙ୍କର କରିଦେଇଥିଲେ
ହୁଁ ଭଲ। ଆଉ ମନ ଦିଦି ଘର ସେଇଠୁ ତୋ, ତମ ଘର ପାଖରୁ କେତେ ବାଟ ଲୋ?
ଦେଖା ହଉଛି ଆମ ଘର ପାଖରୁ ଅଳ୍ପ ବାଟ। ସିଏ ଏବେ ପ୍ଲସ୍ ଥ୍ରୀ କରୁଛି।
ପ୍ଲସ ଥ୍ରି, କୋଉ କଲେଜ ଲୋ?
କୋରେଇ।
ହଁ।
ହଁ। କିଛି ଫାଇଦା ନାହିଁ। ସିଏ ପ୍ଲସ ଥ୍ରି କରିବ ସେ ତ କିଛି ମୁଁ ସେଇ ମାନେ ବୋ ବୋକା ହେଇକି ରହିବି, ସିଏ କେମତି ଇଏ କରିବ?
ହଁ ଯେ ଛାଡେ। ତାର ବୋକା ହେଇକି ରହୁ। ଯୋଉ କଣ, କଣ କହୁଥିଲି କହିଲୁ? ହୁଁ ହୁଁ, କହୁନୁ କହୁନୁ।
କେକେ ତାଙ୍କ ପାଇଁ ଗୋଟେ, ଖୋଜିଥିଲା ଗୋଟେ ଦୋକାନରେ ରହିବା ପାଇଁ ବି ଟୁ ସପିଂ ମଲ୍। ସେ ଖାଲି ବିଲିଂ କରିଥାନ୍ତା, ସେ ତ କମ୍ପ୍ୟୁଟର ଶିଖିଚି ବିଲ୍ କରିଥାନ୍ତା, ଦେଇଥାନ୍ତେ ସେ ଚଉଦ ହଜାର ଟଙ୍କା। ଇଏ ଆଜ୍ଞା ମନା କଲେ କହିଲେ ନା। ଆଉ ଟିକେ ଅଧିକ ଭଲ ମିଳିବ ଏ ଭାବିଲେ ଏଇଆ। ଦେଖିଲାବେଳକୁ କୋଉଠି ଆଉ ହେଇପାରୁନି କେକେ କୁ କହିଲେ ବୁଝିବାକୁ କେକେ ମାନା କରିଦେଲେ କହିଲେ ଥରେ ତେଣୁ ମତେ ଲୋକଙ୍କ କାଇରେ ଖରାପ ସଜେଇ ଦେଇଛି, ମୁଁ ଆଉ ଯିବିନି।
ହଁ ଭଲ ହେଇଛି। ଯୋଉ ଆଉ କଣ କହୁଥିଲି କହିଲୁ କଣ କହୁଥିଲି ଦେଖ ଭୁଲିଗଲିଣି ଉ ହୁଁ ଅନା ପ୍ରାୟ ଟାଇମି ମୁଁ ଯେତେବେଳେ ଫ୍ରି ଥିବି, ତତେ କଲ୍ କରିବି ତୋର ମୋର କଥା ହେଇଯିବା ହେଲା। ଆଉ ଗୋଟେ ଆଉ ଗୋଟେ ଦିନକୁ ତୁ ଚାରି ଥର କଲ କରିପାରିବୁ ଜଣକୁ। ଧର ତୁ ମତେ ତୁ ମତେ ଏବେ କଣ ଗୋଟେ ମାନେ କଲ୍ କରିବା ଇଛ଼ା ନଥିଲା। ଦିନୁକୁ ତୁ ଚାରିଥର କଲ୍ କରିପାରିବୁ।
ଆଜ୍ଞା। ଯ ଗୋଟିଏ ପରସନ ମୁଁ ଦିନକୁ ଚାରିଥର କଲ୍ କରିପାରିବି। ହୁଁ।
ତ କରି ପାରିବୁ ତ ମତେ କରିବୁ ଆଉ।
ଗୋଟେ ଦିନରେ ମୁଁ କେତେ ଥର ଏଇ ଆପରେ ଜଣଙ୍କ ସହିତ କଥା ହେବି?
ନା ସେମିତି ସେମିତି ମାନେ ଆପ୍ ଫାପ ନା ଧର ନା। ଆମେ ଅଲଗା କଥା ହବା ଆମେ ସେଟା ପର୍ସନାଲି କଥା ହେବା। ଏବେ ସେ କଥା ହ ନା ହେଲା ତତେ ପର୍ଶନାଲି କେତେବେଳେ ମୁଁ କଲ୍ କରିକି ବୁଝେଇଦେବି ଆଉ ତୁ ଏବେ ଇଏ କଣ ନା, ଶୁଣୁ ଆଜି ଗୋଟେ କାମ କରିବୁ ତୋ ବୋଉ ସହିତ କଥା ହେଇଯିବୁ। ବୋଉ ସହିତ ପେଣ୍ଟୁ ଭାଇ ସହିତ ପୁସି ଦେଇ ସହିତ। ଏମତି ଦଶ ଦଶ ମିଣ୍ଟି କଥା ହେଇଯିବୁ ରୋଜେଇ ଦିଦି ହଁ ରୋ ରୋଜେଇ ଦି ଅଛି ରୋଜେଇ ଦିକୁ କହିଦେବି? ରୋଜେଇ ଦିଦି ନମ୍ବର ଦେଇଦେବି।
ଆଜ୍ଞା।
ତା ସହିତ ବି କଥା ହେଇଯିବୁ।
ଆଜ୍ଞା।
କଥା ହେଇଗଲା ଆ ଗୋଟେ ଭଲ। ମାନେ ଉ ଏଇଟା କମ୍ପ୍ଲିଟ ହେଇଗଲେ ତା ଭିତରେ ଯାହା କରୁଛୁ
ଆଉ ପୂଜା ଦିଦି କଣ କରୁଛନ୍ତି? ସେ ଭଲ ନା?
ହଁ ତାର ତ ବଢ଼ିଆ ସେ ଏବେ ପୂରି ରେ
ପୁରୀରେ?
ହଁ।
ସେ ଏବେ ପୁରୀରେ ମାନେ ତା ଶାଶୁଘର ହଉଛି ଉ ମାମୁଁଘର ପାଖାପାଖି ହଁ ମାମୁଁଘର ପାଖାପାଖି। କିନ୍ତୁ ସେ ଯାଇଛନ୍ତି ବୁଲାବୁଲି କରିବାକୁ ପୁରୀ। ତା ତ ତା ଶସୁ ମାନେ କଣ କହିଲ ନଣନ୍ଦେଇ ଘର ନଣନ୍ଦ ଘର। ସେଇ ପୁରୀରେ, ପୁରୀରେ ସେଇଠି ସେ ରହିକି ସେ ବୁଲାବୁଲି କରିକି ଆସିବେ ଆଉ, ମେନ ହଉଚି ତାଙ୍କ ଘରେ ହିଁ ନାହାନ୍ତି। ମାନେ କଣ କହିଲୁ ଶାଶୁ, ଶାଶୁ ନାହାନ୍ତି ଶ୍ୱଶୁର ଟିଏ ଆଉ ରୋଜେଇ ଦିଦି। ଆଉ ଭାଇ ତ ତାଙ୍କର ପଳଉଛନ୍ତି ଅନୁଗୁଳୁ, ଆଉ କିଏ ରହି ଵ ଆଉ କଣ ଦି ଜଣ ଉ ମାନେ ରହିବେ ନା ତାପରେ ରୋଜେଇ ଦିଦି ନୂଆ ନୂଆ ବାହା ବାହା ତାକୁ ଯାହାବି ହେଲେ ଅବାଗିଆ ଲାଗିବ। କାରଣ ମୋ ମାମୁଁ ଘରେ ଜାଣିଥିବୁ, ଯୋଉ ଗହଳ ଚହଳ ବହୁତ ଲୋକ! ସିଏ ଯାଇଁକି ହେଠି ଗୋଟିଏ ଫ୍ୟାମିଲିରେ ରହିବ। ତାକୁ ଅବାଗିଆ ଲାଗିବନି? ସେ ସେଇଥିଲାଗି ତା ନଣନ୍ଦ କହିଲା କିଛି ତୁ ଏକା ଏକା ରହିବା ଦରକାର ନାଇଁ। ତୁ ପଳେଇଆସେ ମୋ ପାଖକୁ ଯେପର ଯ୍ୟନ୍ତ ମାନେ କୋଉ ଏ ମାନେ ମାସେ ଦି ମାସେ ହେଇନି ନୂଆ ବାହାଘର ନା। ଛଅ ମାସ ସାତ ମାସ ହେଇଗଲା!
ପୂଜା ଦିଦି ଏବେ କିଛି ଜବ ଜବ କରୁଛନ୍ତି ନା ଆଉ କରୁନାହାନ୍ତି?
ନା ପୂଜା ଦିଦି ପା ଆଉ ଛୋ ଛୁଆ ଟା ନା ପୁଅ ଜମା ଦି ମାସର ହେଇନି ହବଳି ତିନି ତାରିଖ ତାକୁ ଦି ମାସ ସେ ହବ ଆଉ ଛୋଟ ଏତେ ହଁ, ପୁଅଟିଏ ବା ତତେ ର ଫଟୋ ପଠେଇମି ଦେଖିବୁ ହେଲା। ଆଉ କଅଁଳା ଛୁଆ ଟା ତାକୁ ଛାଡିକି କୁଆଡେ ‌ ଯିବ ଜବ କରିବାକୁ ମାନେ ଜବ ରୁ ସେ ଲିଭ ନେଇଛି ସେ ବର୍ଷେ ପରେ ବ ଜବ ରେ ପୁଣି ଆଉଥରେ ଜଏନ୍ କରିବ। ହଁ ସେଇଆା ଆଉ କଣ କହୁଥିଲୁ?
ମୁ ସେଇଆକୁଥିଲ ମୁଁ ଆମେ କି ଜାଣିନି ମୁଁ
ହୁଁ ନାଉ ଆଉ ମାନେ ଏତେ କଣ୍ଟାକ୍ଟ ନାହିଁ ତାପରେ ତୋ ବୋଉ କହିଥିବ କି ନ କହିଥିବ
ନା ସେ କହି ସେ କହି ନଥିଲା ଥରେ ଖାଲି କହିଥିଲା କି ସେ କିଛି ହବ ଏମିତି କରିଥିଲା
ହୁଁ।
ହ ସେଇଟା ମୁଁ ଶୁଣିଥିଲି ପିଙ୍କି ଦିଦିଙ୍କ ମ୍ୟାରେଜ ବେଳକୁ। ହୁଁ।
ଆରି ଆରି ଭିତରେ ଭାବୁନୁ ଆମ ଘୋରେ ତିନି ତିନିଟା ବାହାଘର ସଇଲାଣି। ଫାଷ୍ଟ ଦିଦିର ତାପରେ ଜିନି ଦିଦର ତାପରେ ରୋଜିୟା ଦିଦି ର। ଏମିତି ସବୁ ଲାଗିଛନ୍ତି ଆଉ। ହଁ ଏବେ ପିଣ୍ଟୁଭାଇ ପାଳି ପିଣ୍ଟୁ ଏଇ ନା ଏବେ ହବନି ଏବେ ବାହାଘର ହେଇଗଲା ସ୍ତ୍ରୀ ଏଇଖୁଣା ଦି ତିନି ମାସ ଚାରି ମାସ ଚାରି ମାସ ଚାରି ବର୍ଷ ଛାଡିକି
ଓହୋ ଆଉ ସେଇ ତାଙ୍କ ଯୋଉ ଇଏ
ହଁ ତାଙ୍କର ଚାଲିଛି ଆଉ।
ଏଇଆ ଆଉ ଆଉ ତମର ଖରାବେଳେ କଣ ଖାଇଗଲୁ। ରୋଷେଇ ଫୋଷେଇ ହେଇଛି ନା ହେଇନି?
ଆଜି ହେଇଛି ମାଛ ତରକାରୀ ଭାତ ଖରା ବେଳକୁ ଏବେ ମାଛ ଭଜା ଭାତ ସମସ୍ତେ ପଖାଳ ଖାଇବେ। ହଁ ଆଉ ହଁ ଖାଇବନି ଦେଖିବା। ଖରା ଆଡକୁ ରୁଟି କରିବେ। ଆଉ କଣ ଭଜା ଫଜା ଭାଜି ଦେଲେ ଖାଇଦେବି ଆଉ।
ଖାଇଲୁ କି ଲୋ?
ନା ନା ମୁଁ କିଛି ଆଇଷ ଖାଉନି।
ଟୋଟାଲ ଆଇଷ ଖାଉନୁ ହେ ନାବେ ଝିଅ ପିଲା ଟା ଟୋଟାଲ ଆଇଷ ଖାଉନୁ ପ୍ରୋବ୍ଲେମ ହବ ଜାଣିଛୁ ତ?
ଖାଉନି ଖାଉନି ଚିକେନ ଆଉ ସେ ଚିକେନ ଟିକେ ଟିକେ କେମିତି ଖାଉଛି ନହେଲେ। ଅଣ୍ଡା ଅଣ୍ଡା ଟା ସବୁବେଳେ ସବୁ ବାରରେ ମୋର ଅଣ୍ଡା ଜାଆବି ହେଲେ
ଭଲ ଭଲ ଅଣ୍ଡା ଟା ତ ଖାଉଛ ସେଇଟା ଠିକ ଅଛି। ଅଣ୍ଡାରେ କିନ୍ତୁ ଅଣ୍ଡାରେ କିନ୍ତୁ ବହୁତ ପ୍ରୋଟିନ୍।
ହୁଁ। ହ ସେ ସବୁ ଭ ହଁ ପନିର ପନିର ଛତୁ। ସବୁ ଆସ କର।
ମୁଁ କହିଲି ଦେଇ ସହିତ କଥା ହୋଉଛୁ ନା ମୁଁ ସ୍କୁଲ ରେ?
ନା ନା।
ତାଙ୍କ ସହିତ କଥାବାର୍ତ୍ତା ନାଇ?
ସେ ସବୁ ନା ସବୁ ଶିଖେଇବ ମନ ବାପାଙ୍କୁ, ସେଇଥିପାଇଁ କଥା ହବାକୁ ମନା କରିଛନ୍ତି ବାପା।
ଓ ହୋ।
ବାପା ମନେ କ ବାପା କହିଲେ ଫୋନ କରିବନି
ହୁଁ ବାପା ସୁଧା କରଛନ୍ତି, ତୁ ବାପ କା ସହିତ ତମ ବାପାଙ୍କ ସହିତ କଥା ହଉଛ ନା।
ହଁ ଅଂ
ହୁଁ ତୋ ବୋଉଆଜି କ ତୋ ବୋଉ ଆଜି ତତେ କଲ୍ କରିଚି ନାଲୋ।
ନା ସକାଳୁ ସେ କଲ କରିନି ସେ ଏବେ ରୋଷେଇ କରୁଥିବ।
ଉଁ ସେ ରୋଷେଇ ଫୋଷେଇ ସାରିକି ଦେଖୀବୁ କଲ୍ କରିବ। ହୁଁ।
ଏଗାରଟା ଗୋଟେରୁ ଫୋନ କରିବ ସେ।
ହୁଁ ମୁଁ ଶୁଣ ମୁଁ ପୁଷି ଦେଇ ପିଣ୍ଟୁ ଭାଇ ଦିଦିକୁ କହିଦେବି ହେଲା। ଯୋଉ ଦିଦି କହୁଛି ମୁଁ ରୋଜି ଦିଦିଙ୍କୁ କହିଦେବି। ହୁଁ ତାଙ୍କୁ ତୋ ନମ୍ବର ଟା ବି ଦେଇଦେବି। ତତେ ବି ତାଙ୍କ ନମ୍ବର ଟା ଦେଇଦେବି ହେଲା ତୁ ତାଙ୍କୁ ତୁ ତାଙ୍କୁ ଆଗେ କଲ୍ କରିକି ଉଁ କଥା ହେଇଯିବୁ ଟିକେ। ତାହାପରେ ତମେ ତମର କଥା ହଉ ଆଉ।
ଆଜ୍ଞା।
ହୁଁ। ଆଉ ଆଉ କଣ କହୁଛୁ? ଆଉ ଘରକୁ କେବେ ଆସିବୁନା ଏବେ ଆସିବୁନି?
ଘରକୁ ଯାଇଥାନ୍ତି ରଜରେ। ହେଲା ପୁଣି ହେଲେ ମନା କହିଲେ ଶୁଣିବି ଯିବି ରଥଯାତ୍ରା ପରେ ଯିବୁ।
ହଁ ହମ ଆସ ଟିକେ ବୁଲି ଦେଇକିଯିବ। କଣଆ ଉ ଇଏ ଅଛି ଯାହାତ ହବାର କଥା ହେଇଗଲା ଆଉ ଏ ତେ ଇଏ ହବାର ମାନେ କଣ।
ହଁ। ତାପରେ ଆଉ ଯିବିନି ଯିବି ସେମିତି ରାତିରେ ଯିବି ଏଠିକି ଆସିଲା ବେଳକୁ କେତେବେଳେ ମନ ହେବ। ଧୂପ ଟାଇମ। ଛଅଟା ସୁଦ୍ଧା ପହଞ୍ଚିବି ରାତି ନଅଟା ଦଶଟାଠୁ ଆସିକି ଏଠି ଘରେ।
ହଁ ମାନେ ପାଖବାଟ। ଏଟାବି ଏତେ ବି ଦୂର ନୁହଁ କିତୁ ମାନେ ରଖିବେ ରହିବାକୁ ପଡିବ।
ହେଲା ସେମିତି ରହିଲେ ବି ସକାଳୁ ସକାଳୁ ପଳେଇ ଆସିଲେ କିଛି କିଏ ଜାଣିପାରିବେିନି ସେପଟ ଯଦି ନାଇଁ ଉଠି ନଥିଲି ତ।
ହୁଁ ନା କଣ ପାଇଁ କଣ ପାଇଁ ଏତେ ରିସ୍କ। ଗୁଗୁଲି ପାଠ ପଢା ପଢି ଅନାନି ତୁ ଯାହା କରଛୁକର ପାଠ ପଢା ପଢି ଟିକେ କର।
ଆଜ୍ଞା। ନାମ ଡାଇରେକ୍ଟ ଛାଡିବ ବୋଲି ମୁ ଭାବିଛି। ଭାଇ ଆପରେ ପ୍ଲସ ଟୁ ଟା ଯଦି ପ୍ଲସ ଟୁ ରେ ଏଥର ପୁରା ମନ ଧ୍ୟାନ ଦେଇ କୋଚିଂ ନେବି ପାଠ ପଢିବି ତାପରେ ଦେଖ
ଇଣ୍ଟିଗ୍ରେଟେଡ଼ ବିଡି କରିଦେ ହେଲା ଇଣ୍ଟିଗ୍ରେଟେଡ଼ ବିଇଡି କର ଦେଇକି କି ତାପରେ ବି ଆରାମସେ ବି ଚା କିରି ମିଳିଯିବ। କରିଦବୁ ଉ ଚାକିରି ଫାକିରି ହେଇଗଲ ସତ କଥା ମାନେ ବାପା ମାଆଙ୍କର ଗୋଟେ ଦୁଃଖ ଯିବ।
ଯେ ଇନକମ୍ କଲେ ମାନେ ଯେତେ ନିଜ କି କଣ କରିବି କିଛି ନାହିଁ ଆମ ଘରକୁ ତ କିଛି ପଇସା ପଠେଇ ପାରିବି।
ବାସ ତମ ଘରକୁ ତ ତୋ ତୋ ସ୍ଵାମୀର ବି ଯଦି କିଛି ଦରକାର ହେଲା ତ ତାକୁ ବି ସାହାଯ୍ୟ କରିପାରିବୁ।
ତାକୁ ବି ସାହାଯ୍ୟ କରିପାରିବି ଆଉ ଯଦି ଜଣେ ଇନକମ କଲା ଦି ଜଣଜାଙ୍କ ଉପରେ ବି ତା ପଇସାରେ ଆମେ ଖର୍ଚ୍ଚ କରିବୁ ମୋ ପଇସା ଟା ଆମେ ରଖିବୁ।
ଆଉ ଅନେଇଲ ଏବେ ଜମାରୁ ଛୁଆ ପିଲା ପ୍ଲାନିଂ କରିବନି ହେଲା।
ନା ନା ଏବେ ସେମିତି ଏବେ ସେମିତି କିଛି ଘଟିନି।
ପଚିଶି ବର୍ଷ ପଚିଶି ବର୍ଷ ନହେଲା ପୂରୁ ଏଗୁରା ଲକିଛି ଭାବିବୁନି।
ଏବେ କେତେ ହିଁ ଛୁଆଟିଏ ସବୁ ଲୋକ କଣ କହିବେ।
ବାସ୍ ଚଛୁଆଟେ ସତକଥା।
ଏଇଠି ଜଣେ ସେଇ ଭୁଲ କରିଛନ୍ତି ଏବେ ଲୋକ ତାକୁ ଛି ଛାକର ଫାଷ୍ଟେ ସେଇ ଝିଅ ଟାକୁ ସତର ବର୍ଷ।
ହୁଁ ହଁ ଦେଏ ଛାଦେ ଶୁଣ ଯାହା ଭୁଲ ହେଇଗଲା ହେଇଗଲା ଜମା ବି ଆଉ ଦଉ